ହ୍ୟାଲୋ
ନମସ୍ତେ ବନ୍ଧୁ ନମସ୍ତେ।
ଓହ ନମସ୍ତେ ନମସ୍ତେ ତମେ କଣ କରୁଥିଲ?
ଚୁ ଆଉ ଖରା ହବା ଦିନ ତ ବାହାରେ ନ ବସିଲେ ହଉନି ଘର ଭିତରେ ବହୁତ ଗରମ ହଉଛି।
ହଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି ତମର?
ହଁ ହଁ ମୋର ବି ଦେହ ଭଲ ଅଛି।
ତମେ କଣ କରୁଥିଲ?
ମୁଁ ବସିକି ମୋ ଭଉଣୀର ଭଉଣୀକୁ ପଳଉଥିଲି
ଭଲ କରିଛ।
ଆଉ ତମେ?
ମୁଁ ବସିଛି ଛାତ ଉପରେ ପବନ ଖାଉଛି ଦେଖିଲା ବେଳକୁ ପବନ ଜମା ହଉନି।
ହୁଁ ଆଉ ତମେ ଖାଇ ସାଇଲଣି?
ନାଇଁ ଖାଇନି ନଅଟା ହେଇନି ଖାଇନି ଆଉ
ହୁଁ।
ତମେ ଖାଇସାରିଲଣି?
ହଁ ହଁ ମୁଁ ଖାଇ ସାରିଲିନି। ଆମ ଘର ପାଖ ପାଖରେ ମୋ ଚାଚୀ ଥିଲେ ସେ ବିରିୟାନୀ ଦେଇଥିଲେ ମୁଁ ଖାଇଛି।
ଯାହ ହଉ ୱାଅ ମତେ ବି ବଢିଆ ଲାଗେ।
ବହୁତ ଟେଷ୍ଟ ଲାଗୁଥିଲା ସେ ଚିକେନ ବିରିୟାନୀ
ବନେଇଥିଲେ ନା କିଣିକି ଆଣିଥିଲେ।
ନା ନା ଆମ ଘରେ ସେଠିରେ ବାହାଘର ଥିଲା ଆମ ଘର ପାଖରେ ସିଏ ତାଙ୍କୁ ଆଣିକି ଦେଇ ସେ ସିଏ କହିଲେ ଆସ ବିରିୟାନୀ ଖାଇବୁ ମୁଁ ଆସିଲି ସେ ମୋତେ ଦେଲେ ମୁଁ ଖାଇଲି
ହଁ ଭଲ କରି। ଗୌରମ
ସେ ଯ ଯୁଆଡ଼େ ବି ଯିବେ ମୋତେ ନେଇକି ଯିବେ ସେ ଯେଉଁ ଜିନିଷ ଖାଇବେ ମୋତେ ନେ ମୋ ପାଇଁ ହିଁ ନେଇକି ଆସିବେ। ହଁ। ତାଙ୍କ ଝିଅ ମାନେ ବି ଆଉ ସିଏ ବି ଆଉ ମୋ ଦାଦା ବି।
ହଁ ହଁ। ଗରମ କେମିତି ହଉଚି?
ବହୁତ ଗରମଛି ମୁଁ ବସିଛି ମୋର ଝାଳ ପଡୁଛି।
ହଁ ଏଥରକ ବହୁତ ହୁଁ ଫାନ କାମ କରୁନି।
ଜମା ବି କାମ କରୁନି ବହୁତ ଜୋରରୁ ଝାଡ ବୋହୁଛି।
ଏଇଥିରେ ଲୋକ ମରିଯିବେ ବହୁତ।
ହୁଁ ଏତେ ଗରମ ହଉଛି ଦେହ ତ କଣ ହେଇଗଲାଣି?
ହଁ ବା ବହୁତ ଗରମ ହଉଛି କି ବାହାରକୁ ବି ଆସିଲେ ପବନ ବି ଟିକେ ଦଉନି।
ଜମ ଦଉନି ପବନ ସବୁ ଆଉ ତମକୁ ପରେ ଯାଇନ
ନାଇଁ ଯାଇନୁ ଗରମ ପା ହଉଛି।
ଏତେ ଗରମରେ ସେଠରେ ଆମ ଏଠିରୁ ବହୁତ ବାହାଘର ସବୁ ଚାଲିଛି।
ବାହା କେମିତି ହଉଛନ୍ତି କେମିତି ବସ
ଏଇ ଲେହଙ୍ଗା ପିନ୍ଧିପିନ୍ଧି କେମିତି ବାହା ହେଉଛନ୍ତି ମୁଁ ବି ଜାଣିପାରୁନି? ଏତେ ଜୋରୁ ମତେ ଘର ଲାଗ ହଁ
ଶୀତ କର
ଶୀତ ଦିନରେ ବହୁତ ବାହାଘର ହେଲେ ଭଲ। ନଭେମ୍ବର ଡିସେମ୍ବର ନହେଲେ ଜାନୁଆରୀ ଫେବୁଆାରୀ
ହଁ କାହିଁକି ନା ଯେତେ ବି ଡ୍ରେସ୍ ପିନ୍ଧିବୁ ବୁ ସେ ଘୋଡେଇ ହେଇକି ରହିଲା ଶୀତ ବି ଜଣା ପଡିବନି ବେଞ୍ଚେ ବି ଲୋକ ଥିବେ ଶୀତ ଜଣା ପଡିବନି ଏଇ ଗରମ ରେ ଚାରି କଡ ଘେରି ଯାଇଥିବେ ଯୋଉ ଗରମ
ସେଟା ବହୁତ ଗରମ ଲାଗିବ।
ହୁଁ ଆଉପ ଯୋଉ ହୋମ ହଉଥିବ ସେ ଘିଅ ଢାଲୁଥିବ ଏଇ ଯୋଉ ତାତ
ହଁ। ଆମ ଏଠି ଗୋଟେ ବାହାଘର ଥିଲା ସେ ଚିକେନ ବିରିୟାନୀ ତିଆରି କରିଥିଲେ ସେଇଟା ଆସିକି ମୋ ଚାଚୀକୁ ଦେଲେ ସେ ଚାଚୀ କହିଲେ ଆସେ। ମୁଁ ରଖିଛି ଆସ ଖାଇବୁ। ଆସିଲି ଖାଇଲି। ଆଉ ତମ ଘରେ କଣ ତିଆରି ହେଇଛି?
ଆଜି ରୁଟି ଚିକେନ।
ହୁଁ ତମ ଘରେ ବି ତ ଚିକେନ ଅଛି।
ହଁ ଆଜି ଖରା ଭଳି ବି ହେଇଥିଲା ଯୋଉ ଭାତ ମାଛ।
ହୁଁ।
ହଁ।
ଦିଦି ଦିଦି ଟା ଆଇଁସା ହେଇଗଲା।
ଆରେ ମତେ ମାଛ ଭଲ ଲାଗେନି କାହିଁ କହିଲ? ମାନେ ଖାଇପାରେ ମତେ କିଏ ଗୋଟେ? ଛଡେଇକି ଦେଲେ ମୁଁ ଖାଇଦିଏ ସେ ଯୋଉ ଘଣ୍ଟା ଥାଏ ମୁଁ ଖାଇପାରିନି ଜମା।
ସ ସକାଳେ ଛୋଟ ପିଲା
ଆରେ ନାଁ ମତେ ସତରେ ଡର ମାଡେ। ଥରେ କଣ ହେଇଚି ନା ଛୋଟ ବେଳେ ଯୋଉ ମାଛରୁ କଣ୍ଟା ବାଡୁ କାଡୁ କାଡୁ ମୋ ହାତରେ ଫୁଟି ଯାଇଥିଲା।
ଚା
ସେଇ ଯୋଉ ମଝିରେ ଯୋଉ କ ମାନେ କଣ୍ଟା ଫୁଟିି ରହି ନଥିଲା ବାହାରି ଯାଇଥିଲା। ସେବେଠୁ ମୋର ଦ ମାନେ ଡର। ସେଇ ଯୋଉଟାରେ ବି ଛୋଟବେଳ ଫୁଟିଥିଲା ସେଇଠି ମୋ ଆଙ୍ଗୁଟି ପୁରା ବୋଧେ ଏଇଆ ବ୍ଲଡ ଯୋଉ ରକ୍ତ ନୁହେଁନା। ଜମାଟ ବାନ୍ଧି ଦେଇଚି ପୁରା ନାଲି କିନ୍ତୁ ସେଇଟାକୁ ଯେତେବେଳେ ବି ଚିପି ଦିଏ ବୋହୁତ ଜୋରରେ କାଟେ।
ହୁଁ।
ହୁଁ ଏବେ ପର୍ଯ୍ୟନ୍ତ ବି ପୁରା ନାଲି ନାଲି
କଣ୍ଟା ଯେବେ ଟଣ୍ଟିରେ ପଶିଯାଏ ସେ ବି ବହୁତ ବାନ୍ତି ହୁଏ।
ହଁ ବା
ମୋ ମାଙ୍କର ବି ସେମିତି ହେଇଥିଲା ସେ ମାଛର ମୁଣ୍ଡାଟା ଖାଉଥିଲେ ତାଙ୍କ ତଣ୍ଟିରେ ପଶିଗଲେ। ସେ କେତେ ବାନ୍ତି କଲେ। ମୁଁ ଜେଜେବାପା ପାଣିରେ ଟିକେ ଫୁ ଙ୍କିକି ଦେଲେ ସେ ପିଇଲେ ତେବେ ଯାଇକି ଠିକ୍ ହେଲା।
ଆଉ ହଁ ଯେ ଯୋଉ ହା ମାନେ ମାଛର କିଛି ଗୋଟେ କଣ୍ଟା ଫଣ୍ଟା ଲାଗିଲେ ଯୋଉ ଆମେ ଯୋଉ ଭାତ ଖାଉନାହାନ୍ତି ନା
ହୁଁ।
ସେ ଯୋଉ ଶୁଖିଲା ଭାତ ଭତ ଖାଇକି ପାଣି ପିଇଦବୁ ସେମାନେ କଣ୍ଟା ଟା ପେଟ ଭିତରକୁ ପଳେଇବା ପାଇବେ ତା ରେ କାହିଁକି ନା ମାଛ କଣ୍ଟାଟା ଲାଗିଯିବ ନା ଭାତ ତାଦେହରେ ସେଥିପାଇଁ ସେ ପଳେଇବ। ଆ ଏମିତି କେତେ ଥର ବି କରିଛି। ମୋର ସେଇଥିପାଇଁ ମତେ ଚିଡା ମାଡେ ସେଇଟା। ଖାଇଲାବେଳେ ବି
ସେଥିପାଇଁ ଚିଡି ଯାଇଛ ମାଛରୁ ଆଉ ମାମା ମାଛ ଠାରୁ ଚିଡ଼ି ଯାଇଛ
ଦେବା ପାଇଁ ଭଲ କାହିଁକି ନା ଯୋଉ ପୋଖରୀରୁ ଧରା ହେଇକି ଆସୁଚି ସେଇଟା ହିଁ ଦେହ ପାଇଁ ଭଲ।
ହୁଁ ମ ମତେ ମାଛ ଅଧିକ ପସନ୍ଦ ନୁହେଁ। ମୁଁ ଖାଇଦଉଚି। ମତେ ଭଲ ଲାଗୁଚି ସେଟା।
ହଁ ଗୋଟେ ଗୋଟେ ହଁ ମୋର ବି ସମସ୍ତଙ୍କର ଶିଖେ ମତେ କିନ୍ତୁ ଚିଲି ଛତୁ ଯୋଉ ବନାନ୍ତିନି ନା ସେଇଟା ବଢିଆ ଲାଗେ।
ମୁଁ ସେଇଟା କେବେ ବି ଖାଇନି।
ହଁ।
ମୁଁ ଯିବି ତମ ଘରକୁ ମତେ ତିଆରି କରିକି ଦେବ ମୁଁ ଖାଇବି।
ହଁ ବନେଇକି ଦେଇଦେବି ଆଉ। ଆଉ ଚିଲିକୋବି ବି ଭଲ ଲାଗେ ମତେ ସେଇଟା ବେଶୀ ଶୀ ତ ଦିନେ ଖାଇବାକୁ ଭଲ ଲାଗେ। ହଁ ଶୀତ ଦିନେ ଖାଇବାକୁ, ଶୀତ ଦିନେ ଖାଇବାକୁ ଭଲ ଲାଗେନି ରୁ ଟି ସାଙ୍ଗରେ।
ହୁଁ।
ଆଉ ଯଦି ବିି ଚାହୁଁଥିବ ମୁଁ ଜଲଦି କରିକି ଖାଇବି ସେଟା ହେଇଯିବ ଲେଟ୍ କାହିଁକି ନା ଶୀତ ଦିନ ରାତି ବହୁତ ଛୋଟ।
ହଁ ସେଠୁ ରାତି ତ ବହୁତ ଛୋଟ ଥାଏ।
ସେଥି ପାଇଁ ଜାଣିଛ। ଇଚଛା ହୁଏନି ନା ଶୀତ ଦିନେ ଉଠିବାକୁ
ଜମା ବି ଇଚ୍ଛା ହୁଏନି। ମୁଁ ଯେବେ ଆମେ ଯେବେ ଟେନତ କ୍ଲାସରେ ପଢୁଥିଲୁ ସେ ଶି ଶୀତ ଦିନେ ସକାଳେ ଉଠିକି ଯ ଟିୁସନ କଲୁ, ମା ଆଜି ଯିବୁନୁ କାଲି ନହେଲେ ଯ ଯିବୁ ମା ଆଜି ଯିବୁନୁ କାଲି ପାଖରିଲେ ଜଲ ଦି ଯା ଜଲ୍ଦି ଯା ମୁଁ ପଇସା ଦଉଛି ତୁ ଟ୍ୟୁସନ ଜୀବୁନୁ?
ହଁ ସମସ୍ତଙ୍କରେ ସେଇୟଆ, କିନ୍ତୁ ସେତେବେଳେ ଇଚଛା ହଉନି ଆଉ ଦେଖିବ ଯୋଉ ଟାଇମ ରେ ଇଚ୍ଛା ହଉଥିବ ଯିବା ପାଇଁ ସେଇ ଟାଇମ ରେ କଣ ହେଇଚି କୁହନି ମାନେ ଇଛା ହଉଥିବ ସେଇ ଟାଇମରେ ବେଶୀ ଟ୍ୟୁସନ ବନ୍ଦ ହେଇ ରହିଯାଇିଥିବ।
ହୁଁ। ଯେବେ ଇଚଛା ହେବ ଟିଉସନ ଯିବାକୁ ସେତେବେଳେ ସେଇଦିନ ଟିଉସନ ବନ୍ଦ ଥିବ।
ହୁଁ।
ଆଉ ଟ୍ୟସନରେ କେବେ ପିକନିକ ଯାଇଛ?
ହଁ ପିକନିକ ଯାଇଛୁ। ସେ ଯ ମଜା ସ୍କୁଲ ରେ ବି ବହୁତ ମଜା ହୁଏ। ସ୍କୁଲ ଲାଇଫ ସବୁଠୁ ବେଷ୍ଟ ଲାଇଫ ନା?
ହଁ ଆମେ ଯେବେ ମୁଁ ଭାବୁଚି ଏବେ ଆମେ ଛୋଟ ଥାନ୍ତୁ କେତେ ଭଲ ଥାନ୍ତା।
ହଁ ମୁଁ ଗୋଟେ କଥା କହୁଚି ଶୁଣ। ଆରେ ଆମେ ଯେତେବେଳେ ବି ଛୋଟ ଥିଲି ନା ଆ ଯୋଉମାନେ ଦିଦି ବଡ ଦିଦି ମାନେ ସବୁ ସେଇପଟରେ କଲେଜ ଯାଆନ୍ତି ଆମର ଇଚ୍ଛା ହୁଏ କନା ହେ ସ୍କୁଲରେ କେତେ ଦିନ ରହିବ ଆମେ ବି ଯାଉଚୁ କଲେଜ ଯିବୁ କେମିତି ଜଲଦି ପଳାନ୍ତି କଲେଜ ସରିଲେ ଏବେ ଘରେ ବସିଲା ବେଳୁ ଏ ଛୋଟ ବଳେ ଥିଲା ଭଲ ଥିଲା ସ୍କୁଲ ରେ ଖେଳୁଥିଲେ ବୁଲୁଥିଲେ କ କେତେ ମଜା କରୁଥିଲେ।
ହଁ ସେ ସବୁ କଥା ମନେ ପଡୁଚି।
ହଁ ସେତେବେଳେ ତ କିଏ ବି ମନା କରନ୍ତିନି ନା ଛୋଟ ଛୁଆ ଅଛନ୍ତି ଯାଆନ୍ତୁ ଖେଳିବେ ବୋଲି କିଛି ନାହିଁ କିନ୍ତୁ ଏବେ ଯଦି ବି ଖେଳୁଥିବେ ଏଡେ ବଡ ଝିଅଟିେ ହେଇଲାଣି ଯାଇକ ଦାଣ୍ଡରେ ଏଇଆ କରୁଚୁ ସେଇୟଆ କରୁଚୁ ସମସ୍ତେ କହିବେ। ହ ଖେଳୁଛ କିନ୍ତୁ ମତେ ଜାଣିଛ ଭଲ ଲାଗେ ସବୁ ପୁରା ଛୋଟ ଛୋଟ ଛୁଆଙ୍କୁ ଆଣିକି ଘରେ ବସେଇବି ତାଙ୍କୁ ସଜ କରିଦେବ ମତେ ଭାରି ପସନ୍ଦ ସେଗୁଟା
ମୋର ଛୋଟ ମାଆଙ୍କ ଝିଅ କ ମୁଁ ସେମିତି କରୁଛି।
ମୁଁ ଆମ ଘରେ ଆମ ଘରେ କହିବି ହଁ ଖାଲି ଯାହା ଆସେ ଗାଁ ର ଝିଅଙ୍କୁ ନେଇ ଆସେ ତାଙ୍କୁ ଖାଲି ଘରେ ପୁରା ଇୟଆ କର ଆଉ କିଛି କାମ ନାହିଁ ତୋର ଆରେ କଣ କରିବି ବସିକି ତ ଭଲ ଲାଗିବନି ଆ ସେଇଟା କିଛି ନହେଲେ ତ ତାଙ୍କୁ କିନ୍ତୁ ଯାହା ପାଖରେ ଛୁଆ ସ୍ନେହ ପାଇଁ ବେଶି ତାଙ୍କ ପାଖକୁ ବେଶି ଆସିବି ନା ମାନେ ସବୁବେଳେ ମୋ ପାଖକୁ ଆସୁଥିବେ ମତେ ବି ସେମିତି ଭଲ ଲାଗେନି ସେ ଛୁଆଙ୍କୁ ଯିବା ପାଇଁ ସେମାନେ କହୁଥିବେ ନା ମୁଁ ଯିବୁନି ତା ବାବା ହେରିକା କହିଥିବ ଆଇ ଆମ ଘରେ ନା ନା ମୁଁ ଆଙ୍କ ଘରେ ଖାଇବି ସେଥିପାଇଁ ମୁଁ ସମସ୍ତଙ୍କ ପାଇଁ ମାନେ ଯି ଯଆ ଖାଏ ସେଟା ରଖିଛି କି ଛୁଆ ଟ ସେ ସେ ସେତେବେଳେ ଖାଇନ ଥିବ ଦୌଡିକି ପଳେଇ ଆସିଥିବ ତା ପାଇଁ ତ ବାବା କହିବେ ତା ଛତୁଆରେ କେତେ ତାକୁ ଆସିକି ଆମ ଦେଇଦବ।
ହଁ। ବଢିଆ କରିୁଛ ତ ମୁ ଛୋଟ ପିଲା ବହୁତ ପସନ୍ଦ।
ହଁ ମତେ ବହୁତ ପସନ୍ଦ ଆଉ ମାନେ ଚୁଇଁ ଚୁଇଁ ଛୁଆ ଯୋଉ ଜନ୍ମ ହୁଅନ୍ତି ନା କୁନି କୁନି ପୁରା ସିଏ ତାଙ୍କୁ ବି ଧରିବାକୁ ମତେ ଭଲ ଲାଗେ ଭାରି। ଆମର ବି ଗୋଟେ କୁନିଜେଠ ଅଛି ହଁ ମୁଁ ତାକୁ ସଦା ବୋଲି ଭାବଛି। ସେ ଶୋଇଥିଲେ ବି ତାକୁ ମୁଁ ଟେକିଣ
ଅ ସେ ବହୁତ କୁଟ ଅଛି ମତେ ସେଟା ବହୁତ ଭଲ ଲାଗେ। ତା ସାଙ୍ଗରେ ମୁଁ ଏବେ ଖେଳିକି ଖେଡିକି ଆସିଲିଣିି ଘରକୁ।
ହଁ ମତେ ବି ଭଲ ଲାଗେନ ମାନେ ସେମାନେ ଶୋଇଥିବେ ମୁଁ ତାଙ୍କୁ ଟେକି ଆଣି
ମୋ ଚାଚୀ ଝିଅ ଖାଇକି ଶୋଇଥିଲା ଶୋଇକି ଉଠି ଗଲାଣି ସେ ଏବେ ମସ୍ତି କରୁଛି ତା ସିଷ୍ଟରେ ମାନେ ତା ଭଉଣୀ ସାଙ୍ଗରେ ବସି
ହଁ ସଖେଲି ବଧି କେ ଆଉ
ସେବେ ବସିକି ଟିଭି ଦେଖୁଛି। ସେଏ ବି ଟିଭି ଦେଖେ
ହଁ ସେତେ ଭଲ ଅ ବି ଆସ ଖରାପ ଅ ଆସନି ମୁଁ ଦେଖିଥିଲି ଗୋଟେ ମାନେ ଏମତି ମୋବାଇଲ ରେ ଆସିଥିଲା କି ମାନେ ମା ମାନଙ୍କୁ ଭାରି ଇଏ ଲାଗୁଛି ବୋଲି ଛୁଆଙ୍କୁ ଦେଇଦଉଛନ୍ତି ମାନେ ସେ ଛୁଆ ଟା ବହୁତ ପାଗଳ ହେଇଗଲା ମାନେ ଛୋଟ ବୟସରେ ଜାଣିଛ।
ହୁଁ।
ମୁ ତେ ବହୁତ ମତେ ଭଲ ଲାଗେ। ି ସେଥିପାଇଁ କିନ୍ତୁ ହଁ।
ମୁଁ ଆଜି ଦିନ ସାରା କଣ କରିଛି କଣ କରି କରିଛି କହିବି।
ହଁ କହ।
ମୁଁ ଆଜି ଫାଷ୍ଟ ଯେବେ ଉଠିଲି। ଆଜି ମତେ ବିଲକୁଲ ବି ଫୁର୍ସତ ନଛି। ଥିଲା ମୁଁ ଆଜି ଫାଷ୍ଟ ଉଠିଲି ଘର ଖରକିଲି ଖରକିଲା ପରେ ଚା ବନେଇଲି ଚା ବନେଇଲା ଖାଇଲା ପରେ ମୋର ଗୋଟେ ସାଙ୍ଗ କଲ କଲା ତା ସାଙ୍ଗରେ କଥା ହେଇଲି ତା ସାଙ୍ଗରେ ଦି ତିନିଟା କଥା ହେଇ ହେଇସାରିକି ତାପରେ ମୋର ଆମ ଏଠି ବାହାଘର ଅଛି। ସେଏ ଗୋଟେ ଝିଅ ଆସିଲା। ମତେ କହିଲା ଏ ପିଇସି ପିଇସି ମତେ ଟିକେ ତିଆରି କରିଦେ। ମୁଁ ତାର ପିଇସି ଲାଗିବି। ସିଏ ମୁଁ ତତେ ଏ ତାକୁ ମୁଣ୍ଡ କୁଣ୍ଡେଇଲି ତାକୁ ଅ ମେକଅପ୍ ସବୁ କରିଦେଲି ସେ ପଳେଇଗଲା ତାପରେ ମୋର ଚାଚୀ ଝିଅ ଆସିଲେ ଆମେ ସେ ବାହାଘରକୁ ଯିବୁ ମୁଁ ଗିଫ୍ଟ କିଣିବି। ଗିଫ୍ଟ କିଣିବାକୁ ଆମେ ଗଲୁ ଦୋକାନ ଦୋକାନରୁ ଆସିଲୁ ମେହେନ୍ଦୀ ଲଗେଇବା ପାଇଁ ଚାରି ପାଞ୍ଚଟା ଝିଅ ବସିଛନ୍ତି। ତାଙ୍କୁୁ ମେହେନ୍ଦି ଲଗେଇକି ଘର ସଜାଡିକି ଘର ଖରକିକି ଆଉଥରେ କଣ ଖରକିକି କପଡା ସବୁ ଥିଲା ସେଟା ତ ତ ତୟ ମାରିକି ରଖିଦେଲି। ଯେମିତି ରଖିଦେଇଛି ଦି ଗ ଗଲି-ଇ-ଇ ଭାତ ମାଆ ଚଳେଇଥିଲେ ଚାଉଳ ଧୋଇକି ମାଆ କୁ ଦେଇଦେଲି। ଗାଧେଇକି ଆସିଲି ଆଉ ଗୋଟେ ଝିଅ ବ୍ରାଇଡାଲ ମେହନ୍ଦି ଲଗେଇବା ପାଇଁ ବସିଛି। ମୁଁ ଲେହେଙ୍ଗା ପିନ୍ଧିବ ମତେ ବ୍ରାଇଡାଲ ମେହେନ୍ଦି ଲଗା। ତାକୁ ବ୍ରାଇଡାଲ ମେହେନ୍ଦୀ ଲଗେଇକି ମୋ ଦେହ ହାତ ଏମିତି ହଉଛି ମୁଁ କହିଲି ମୁଁ ପଳେଇ ଯାଉଛି। ଚାଚୀ ଘରରେ ବସିକି ଯିଏ ବି ଆସିବ କହିଦେବ, ହଁ ମତେ ମେହିନ୍ଦୀ ଲଗେଇ ଆସ ସେ ମହେନ୍ଦି ଲଗେଇ ଆସେ ସବୁ ଦିନରେ ମାନେ ଏଇ ବାହାଘର ବାହାଘର ହେଲେ ମୁଁ କେତେ ମେହେନ୍ଦି ଲଗେଇ ଗିଣିି
ତାହେଲେ ଭଲ ଆଉ ମୁଁ ରଜରେ ପଳେଇବି ତମେ ମୋତେ ଲଗେଇଦବ।
ହଁ ହଁ ଆସିଯିବ ମୁ ଲଗେ ଗେଇ ଦେବି ମ୍ୟାମ୍ ବି ମୋ ପାଖ ପାଖରେ ଲଗେଇଛନ୍ତି ମେହେନ୍ଦୀ।
ହ ହ।